ହ୍ୟାଲୋ।
ହ୍ୟାଲୋ।
ହୁଁ। ହ୍ୟାଲୋ ହୁଁ କଣ କରୁଛ?
ମୁଁ ଏବେ ଛାତ ଓପର ଆଡେ ଆସିଛି।
ଓହୋ ଆଉ ଆଜି କଣ ଖାଇଥିଲ?
ମୁଁ ଆଜି ଆଳୁ ଆଳୁ ଭଜା ଆଉ ପୋଟଳ ଭଜା ଆଉ ଶାଗ କରାହେଇଥିଲା। ଆଉ ଭା ପଖାଳ ଭାତ।
ଯାହା ହଉ ପଖାଳ ଟା ପୁରା ମାନେ ଖାଦ୍ୟ ବହୁତ ବଢିଆ ଲାଗେ ଖାଇବା ପାଇଁ ଆଉ।
ହୋଉ ଏଇ ଯୋଉ ନାଟା ଆସୁଛି ତ ଏଟା ତମ ଭାଇଙ୍କର ନା କାହାର? ମୁଁ ଭାବିଲି ହୁଁ ପୁଅ ବୋଲି।
ହଁ ହଁ ପଖାଲ ଟା ବହୁତ ବଢିଆ ଲାଗିବ ଖାଇବା ପାଇଁ ଆଉ ନା। ପଖାଳ ସହିତ ଆଉ କଣ କଣ ସବୁ ହେଇଥିଲା?
ଖାଳ ସହିତଳ ଆଳୁ ଆଉ ଆଳୁ ପୋଟଳ ଭଜା ହେଇକି ଶାଗ ହେଇଥିଲା ପରା।
ଆଚ୍ଛା କୋଉ ଶାଗ ହେଇଥିଲା?
ନେଉଟିଆ ଶାଗ।
ମାନେ ତମର ବୋଧେ ଲଗେଇଛ ଶାଗ ନା କିଣା କିିଣି କରିକି ଆଣିକି ଖିଆ ହେଉଛି।
ବାଡିରେ ଲଗା ହେଇଥିଲା
ଯାହା ହଉ ଦେଶୀ ଶାଗ ଯୋଉଟାରେ ସାର ଫାର ଦିଆଯାଉନାହିଁ ସେଇ ଶାଗ ଖାଉ ଚ ଆମ ଦେହ ପାଇଁ ବହୁତ ଭଲ ସେ ଶାଗଟା ଖାଇବା।
ସାର ଜିନିଷ ଖାଇବ ଦେହ ଅସୁସ୍ଥ ହବ।
ହଁ ବିନା ସାର ଥିବ ଖାଦ୍ୟ ଟା ମାନେ ବଢିଆ ଲାଗିବ ଖାଇବାକୁ। ପାଇଁ ସେ ଯାହାବିି ହେଲେ ଶାଗ ହଉ, କି କିଛି ପନିପରିବା ହଉ, କି ଯାହାବି ହଉ। ସାର ଯୋଉଟାରେ ଦିଆଯାଇନଥିବ ସେଇ ଖାଦ୍ୟଟା ଖାଇବା ଆମ ଦେହ ପାଇଁ ବହୁତ ଜରୁରୀ।
ହଁ, ହଁ। ତମ ବାରିରେ କଣ କଣ ଲଗା ହେଇଛି କି?
ଆମ ବାଡ଼ିରେ ମାନେ ଗଛ ଜାତୀୟ ଯଦି କହିବ ତ ଆମ ବାଡ଼ିରେ ସେମିତି କିଛି ନାହିଁ। ଆମର ବାଉଁଶ ମାନେ ବୋଦା ଅଛି ତ ବାଉଁଶ ଛଡ଼ା କି ଛିବି ଆମର ନାଇଁ, ଆମ ଦାଣ୍ଡରେ ଅଛି ଗୋଟେ ଅଁଳା କୋଳି ଗଛ। ଆଉ ଆମର ଅଛି ସବୁ ଫୁଲ ଗଛ ଅ ଅଛି ଆମ ଦାଣ୍ଡରେ ଯେମିତି କିି ଆମର ଟଗର ଗଛ, ଆମର ମନ୍ଦାର ଗଛ। ଆଉ ହେଲା ଆଉ ଛୋଟ ଛୋଟ ଏମିତି ରଙ୍ଗଣୀ ଗଛ ଏଇ ଟାଇପର କିଛି ଅଛି ଆଉ।
ହଉ, ହଉ, ଆଉ ପନିପରିବା କିଛି ଲାଗିନି?
ନା ନା ଆମର ପନିପରିବା କିଛି ଲାଗିନି ଆମର ଗୋଟେ ଜମି ଅଛି ତ ସେଇ ଜମିରେ ଆମେ ଲୋ କ ଲଗେଇକିନା କାମ କରୁ, ତ ଲୋକମାନେ ଚାଷ କରନ୍ତି। ତ ସେ ଜମିରେ ଯାହାବିି ପନିପରିବା ହୁଏ ତ କେତେବେଳେ ଯଦି କେମିତି ହେଇଚ୍ଛା ହୁଏ ତ ଆଣିକି ଦିଅନ୍ତି ଆଉ ନହେଲେ ସେମାନେ ରଖନ୍ତି ପନିପରିବା।
ସେଇ ଯୋଉ ଲୋକ ଲଗେଇକି ଯୋଉ କାମ କରାନ୍ତି ଲୋକମାନେ କେତେ କଣ ମାନେ ସେ କାମ କରିକି ପଇସା ଭାତା ସବୁ ନେଉଥିବେ ତ?
ନା ନା ପଇସା ପତ୍ର କିଛି ମାଗନ୍ତିନି ସିଏ କହନ୍ତି କି ଆମେ ଉଁ ଜମିରେ ଚାଷ କରିବୁ, ଆମେ କିଛି ପନିପରିବା ଲଗେଇବୁ। ଜମି ତମର ହେଲେ କିନ୍ତୁ ପନିପରିବା ହେଲେ ଆମେ ପନିପରିବା ରଖିବୁ କେବେ କେବେ ତମକୁ ଦେବୁ ଆଉ। ଯେହେତୁ ଜମିଟା ଆମର ପଡିଚି ଲୋକଟେ ଯଦି କହୁଛି ଚାଷ କରି କିଛି ଖାଇବା ପାଇଁ କିଛି ଲାଭ କରିବା ପାଇଁ ତାହେଲେ ଆମେ ମନା କରୁନା, ମୁ ମୁ ତମେ କର ଆମକୁ ନଦେଲେ ବି ଚଳିବ। କେତେବେଳେ କେମିତି ଇଚ୍ଛା ହେଲେ ଭେଣ୍ଡି ହେଲା କି ଆମର ବୋଇତ୍ କଖାରୁ ହେଲା କି ଯାହାବି ଏମିତି ହେଲେ କେତେବେଳେ କେମିତି ଦେଇ ଦିଅନ୍ତି ଆଉ।
ଆଚ୍ଛା। ତମର ଏବେ କଣ ଚାଷ କାମ ଆରମ୍ଭ ହେଲାଣି ନା କିଛି ହେଇନି?
ନା ନା ଆମର ଚାଷ ହୁଏନି କିଛି, ଅ ଯିଏ ବି ଆମ ଜମିରେ କରୁଛି, ନାଁ ଆମର ଲୋକ ଯୋଉ ଅଛନ୍ତି କି କରେ ଯୋଉ ଲୋକ କରନ୍ତି। ମାନେ ସିଏ ଚାଉଳ ମାନେ ଆମେ ବନେଇ ଦଉ ସେ ଧାନ ଯୋଉ ଚାଷ ଷ ହୁଏ ଆମେ ଚାଉଳ ବନେଇ ଦଉ ଆମର କିଛି ଦରକାର ହିଁ ପଡ଼େନା ଆମର ଆମର ବିଶେଷ୍ ନାହିଁ କିଛି ଆଉ। ସେମିତି ଚାଷ ଫାଷ ଆମର କିଛି ସେ ସବୁ କାମ ଆମର ନୁହଁ, ତ ଯୋଉ ଲୋକ କରେ ସିଏ ର ଖନ୍ତି ଅଧେ ଆମକୁ ଅଳ୍ପ କିଛି ଦିଅନ୍ତି ଆଉ।
ଓହୋ ଆପଣଙ୍କ ଭାଗୁଆରୀ।
ଅ, ହଁ, ହଁ, ଆମ ଜମି କିନ୍ତୁ ଆମେ ହଁ ଆମେ ପଇସାବି ଦେଇଦବୁ, ଆମର ଯୋଉ ଜମି ଚାଷ କରାଯାଏ ମୁଗ ହେଲା ଧାନ ହେଲା ଆମକୁ ପଇସା ମାଗିଲେ ଆମେ ପଇସା ଦେଇଦଉ ଧାନ ଆମକୁ ଦେଇ ଦିଅନ୍ତି କିଛିଟା ସିଏ ରଖନ୍ତି ଆଉ।
ଆଚ୍ଛା ଏବେ କଣ ପଢ଼ାପଢି କରୁଚ ନା କଣ ଜବ୍ ପାଇଁ କଣ? ପଢ଼ାପଢ଼ି?
ହଁ ମୋର ପଢ଼ା ସରି ଯାଇଚି। ହଁ ଆଉ କିଛି ମାନେ ପଢ଼ିମି ବୋଲି ଆଗକୁ ଭାବୁଛି ଏବେ କିଛି ସେମିତି ଭାବିନି। ତ ଦେଖିବା କଣ ହଉଛି ମୁଁ ଭାବୁଛି ଆଗକୁ କିଛି ପଢ଼ିବା ପାଇଁ ମୁଁ ଭାବୁଛି ଗୋଟେ ଆଁ ପିଜି ଲାଇନରେ ପଶିବା ପାଇଁ। ତ ଏବେ କିଛି ସେମିତି ଭାବିନି ଦେଖାଯାଉ ଆଗକୁ କଣ ହଉଛି ଯଦି ତାଠୁ କିଛି ଭଲ ମୋତେ ଲାଗିଲା ତ କରିବି ଆଉ।
ଓ ଆଚ୍ଛା।
ଆଉ ତମ ଘରେ କିଏ କିଏ ଅଛନ୍ତି?
ଆମ ଘରେ ବାପା ଆଉ ମା ମୁଁ ମୋ ଭାଇ ଆଉ ଆମ ସାନ ଭାଇ ଆଉ
ଓହୋ ତମେ ବତେ ବଡ ତମ ଘରେ
ନା ନା ମୁଁ ଅଝିଆ ମୋ ଭାଇ ଜଣେ ଅଛନ୍ତି ବଡ ଭାଇ।
ଓହୋ ତମ ତିନି ଭାଇ ବଧେ
ହଁ।
ଯା ହଉ ଆମେ ତମେ ତିନି ଭାଇ କ ଆମେ ତିନି ଭଉଣୀ ଆଉ।
ତମର ବିଇ ତିନି ଭଉଣୀ।
ହଁ ହଁ ଆମର ତିନି ଭଉଣୀ ମୁଁ ହେଲି ଆମ ଘରର ସବୁଠୁ ସାନ ଝିଅ। ତ ମୋର ଦିଟା ଭଉଣୀ ବାହା ହେଇଯାଇଛନ୍ତି ମୋ ସାନ ଆଉ।
ଓହୋ ତମର ପଢ଼ା ସରିଲାଣି ତାହେଲେ?
ହଁ ହଁ ମୋର ପଢା ସରିଗଲାଣି ତମେ ମାନେ ତମେ କଣ ପଢୁଛ ଏଇନା?
ମୁଁ ପ୍ଲସ୍ ଥ୍ରୀ।
ପ୍ଲସ୍ ଥ୍ରୀ ମାନେ ଆରମ୍ଭ ହେଇଲା ବ ତମର ନା?
ହଁ।
ହଁ ପାଠ ପଢାରେ ମନ ଦିଅ କଣ୍ଟିନ୍ୟୁ କର ପାଠକୁ। ସେମିତି ପାଠ ଏବେ ତ ଯେମିତି ହେଇଗଲାଣି ଆମର ଦେଖୁଥିବ ବଲବତ ବହିଠୁ ନେଇକି ଆମର କ୍ଲାସ ପା ପିଲାଙ୍କ ବହି ଦେଖୁଥିବ ସବୁ ଗୀତ ଗୀତ କଣ ସବୁଜ ବହିରେ ଲେଖା ହେଇଛି।
ଦେଖଛି ଦେଖି
ଅଷ୍ଟମ ଶ୍ରେଣୀରେ ତାର ଗୀତ ଲେଖା ହେଇଛି ଗୋଟେ ହିନ୍ଦୀ ଗୀତ କଣ ଲେଖା ଦେଖାାଯାଇଛି ସେ ବହିରେ। ପଞ୍ଚମ ଷଷ୍ଠ ସମସ୍ତଙ୍କ ବହିରେ ଲେଖାଯାଇଛି। ଏ ଏମିତି ସବୁ ହଉଛି।
ରୋଷେଇ କରିବାର ପ୍ରଣାଳୀ ଦେଇଛି ସେଠାରେ। ଆଉ ଗୀତ ସିନେମା ଗୀତ ବି ଦେଇଛନ୍ତି।
ହଁ ସିନେମା ଗୀତ ହେଲା ଆମର ଅଁ ଭଜନ ଗୀତ ତ ବହୁତ ସାରା ଲେଖାଛି ଛୁଆ ଆଗେଇବେ କେମତି ପାଠ ପଢ଼ିବେ କେମିତି ମଣିଷ ହେବେ କେମିତି ବାପା ମାଆଙ୍କର ଚିନ୍ତା।
ହୁ।
କଣ ଆଗକୁ କରିବେ ସେ ଛୁଆମାନୋନେ ସେଇ ବିଷୟରେ ସବୁ ଆଲୋଚନା କରୁଥିଲେ ଆଉ।
ହଁ ପରା। ସେ ଶିକ୍ଷା ବ୍ୟବସ୍ଥା ବିଷୟରେ ଆ ଯୋଉ ଏଇ ବର୍ଷ ଏମିତି ଯୋଉ ହେଇଛି କଣ କହିବେ?
ମୁଁ ଏଇତିକି କହିବି ଯେ ମାନେ ଏଇଟା କରିବା ତ ଉଚିତ ନଥିଲା ନା। ତ ଯେହେତୁ ଛୁଆ ମାନେ ଆଗରୁ କଣ ଆମ କ୍ଲାସୁଟୁ ନେଇକି ଆମ ପୂର୍ବ ପୁରୁଷର ଲୋ ଲୋକମାନେ ଯୋଉ ପାଠ ପଢୁଥିଲେ ଏବେକା ଦୁନିଆରେ ସେ ପାଠ ଟା ନାହିଁ। ତ ସେଇ ପାଠଟା ଥିଲେ ଟିକେ ମାନେ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଟିକେ ସହଜ ହେଇଥାନ୍ତା ପାଠ ପଢେଇବା ପାଇଁ ତାପରେ ଏବେ ଯେ ତୁ ନୂଆ ବହି ବଦଳିଛି ଠିକ ଅଛି। ନୂଆ ବହି ଯଦି ବଦଳିଲା ତାହେଲେ ଏସବୁ ସଙ୍ଗୀତ ଗୁଡାକ ଲେଖିବାଟା ଠିକ ନୁହେଁ ନା ତ ଛୁଆ ମାନେ ସଙ୍ଗୀତ ପଢି କି କଣ ପରୀକ୍ଷାରେ ଲେଖିବେ କି କଦାପି ନୁହଁ ତ ପାଠ ପଢିକି ଲେଖିବା କଥା ନା ମୁଁ ଏତିକି କହିବି କି ଏଇଟା ଏଇଟା ଆଦୌ ଭୁଲ ହେଇଛି ବହି ଏଇଟା ଭୁଲ ହେଇଛି ଯଦି ବି ଏଇଟା ଅଛି ତ ନେକ୍ସଟ ଇୟର ମାନେ ଆର ବର୍ଷକୁ ହୁଁ ବହି ଟୋଟାଲ ଚେଞ୍ଚ କରିଦିଅନ୍ତୁ ଯେଉଁ ବହିଟା ଥିଲା ତ ସେଇ ବହି ସମସ୍ତଙ୍କୁ ମିଳିଯାଉ ମୁଁ ଏତିକି କହିବି ତମେ କଣ କହିବ ଏ ଏଇ କଥାକୁ ନେଇକି ତମେ କଣ କହିବ।
ମୁଁ ତ ସେଇ ସମାନ କଥା କହିଥାନ୍ତି ଆଉ। ଏଇ ବର୍ଷ ପିଲା କଁ କରିବେ ତାହେଲେ ଆର ବର୍ଷକୁ ଚେଞ୍ଜ କଲେ।
ଏଇ ବର୍ଷେରେ ଯୋଉ ଆମର ଯେଉ ବହି ନୂଆ ବହି ଆମର ସବୁ ଚେଞ୍ଚ ହେଇଛି ଅଁ ଆ ପୁରୁଣା ବହି ଆମର ଯାହା ସବୁ ଚେଞ୍ଚ ହେଇଛି ସେଇ ବହିଗୁଡାକ ତ ଯା ହେଇଗଲା ହେଇଗଲା ତ ଏବେ ଯା ବି ଗୀତ ଲେଖା ହେଇଥାଉ କି ଯାହା ବି ହେଇଥାଉ ଛୁଆ ଯା ଯେମିତି କରିକି ପଢିକିନା ପରୀ କ୍ଷା ଦେଇଦେବେ ତ ମୋ କହିବା କଥା କି ଯୋଉ ଆର ବର୍ଷ ଯୋଉ ଆମର ଆର ବର୍ଷକୁ ଯୋଉ ପୋ ବହି ଟା ମିଳିଥାନ୍ତା ନୂଆ ବହି ମିଳିଥାନ୍ତା ତ ସେଇ ନୂଆ ବହି ବଦଳରେ ଆମର ସେଇ ପୁରୁଣା ବହିଟାକୁ ଦେଇ ଦିଅନ୍ତୁ ଛୁଆଙ୍କୁ। ତ ଷଷ୍ଟ ହଉ ସପ୍ତମ ହଉ ଅଷ୍ଟମ ହଉ ଯୋଉ ପୁରୁଣା ବହି ଥିଲା ସେଇ ପୁରୁଣା ବହିଟା ଦେଇ ଦେଲେ ଛୁଆମାନୁଙ୍କୁ ଆଉ ଟିକେ ସହଜ ହୁଅନ୍ତା ପାଠ ପଢିବା ପାଇଁ।
ହଁ। ଏଇ ଯୋଉ ମୁଁ କହୁଥିଲି ଯେ ଏଇ ଯୋଉ ଅଷ୍ଟମ ଶ୍ରେଣୀରେ ଯୋଉ ଲିମ୍ବୁଡା ଗୀତ ଆସିଚି
ଆ ହଁ।
ଯଦି ସେଇ ଗୀ ଗୀତରୁ ସରଳାର୍ଥ ପଡେ ପିଲା କଁ ଲେଖିବେ।
କିଛି ନାହିଁ ସେ ଗୀତ ତ ଉଁ ମାନେ ସମସ୍ତଙ୍କର ମନେ ଥିବ ଟିଭିରେ ମୋବାଇଲରେ ବାଜୁଛି ବହିରେ ଦିଆଯାଇଛି କିଛିଟେ ସେ ବିଷୟରେ ଲେଖିଦେବେ ଏଇ ଗୀତରେ ଏଇ ହିରୋଇନି ଆମର ନାଚି ଏଇ ହିରୋଇନ୍ ସହିତ ଏଇ ହିରୋଟି ମଧ୍ୟ ଥିଲା। ଏଇ ହି ଏଇ ଗୁ ଗୀ ତରେ ସବୁ ମତେ ଭଲ ଲାଗେ। ଏଇ ହିରୋଇନ୍ ମତେ ବୋହୁତ ପସନ୍ଦ ଏଇଆ ସବୁ ଲେଖିବେ ଆଉ କଣ ଲେଖିବେ ଯେ ଗୀ ତଟା ଦିଆଯାଇଛି ଆଉ ତା ବିଷୟରେ କିଛି ଲେଖିଆ ପାଇଁ ହେଲେ ଏଇ ସବୁ ଲେ ଖିଆ ପାଇଁ ପଡିବ ନହେଲେ ସେ ଗୀତଟାକୁ ଟୋଟାଲି କପି କରିକିନା ପେଷ୍ଟ କରିଦେବେ। ଆଉ କିଛି ଲେଖି ହବକି ଏଇଟା ତ କଦାପି ଲେଖି ହବନି ନା ଯେହେତୁ ଗୀ ତ ଉପରେ ସଙ୍ଗୀତ ଉପରେ ପଢିଛି ତ ଲେଖି ହିଁ ହବନି ନା।
ହୁଁ। କହିଲି ତମ ଆଡେ ଉଁ ତମର କାଲି ସିଆଡେ ବର୍ଷା ହେଇଛି କି ଆମର ଆଡେ ବୋହୁତ ଜୋର ବର୍ଷା ହେଇଛି ପୁରା। ମାନେ ରାତି ଏଁ ଦିଟାରୁ ପୁରା ସକାଳ ସାତେଟା ଆଠେଟା ଯାକେ ପୁରା ବର୍ଷା।
ଓହୋ ଆଚ୍ଛା ନାଇଁ ଆମ ଇଆଡେ ତ ଏତେ ମାତ୍ରାରେ ବର୍ଷା ହେଇଛି ଯେ ମାନେ କହିବା କଥା ମୁଁ ଆଜି ସ ଖାଳେ ବି ମାନେ ବର୍ଷା ପକେଇଛି। ତାପରେ କାଲି ଉଁ ରାତି ଠାରୁ ବର୍ଷା ପକେଇଛି ମାନେ ବେଶୀ ଜୋରେ ନୁହଁ ହାଲ କା ହାଲକା ବର୍ଷା ପକେଇଛି ମାନେ ଲୋକ ବାହାରିବା ବି କଷ୍ଟକର। ତ ସଖାଳେ ବି ସେମତି ଆରମ୍ଭ ହେଇଗଲା ବର୍ଷା ଆମର ସାତୁଟାରୁ ଆରମ୍ଭ ହେଇଗଲା। ବର୍ଷା ସେମତି ରହିଲା ଗୋଟେ ଘଣ୍ଟା ବୋଧେ ବର୍ଷା ହେଇଛି ସେମତି ଝିପିରି ଝିପିରି ହେଇଛି ତ ଲୋ କ ବି ଘରୁ ବାହାରି ପାରିଲେନି ତାପରେ ଏବେ ତ ପାଗଟା ଯେମତି କରିଛି ବୋଧେ ଆ ଜି ଲାଗୁଛି ଏତେ ବର୍ଷା ହବ ଯେ ଆଜି ପୁରା ବୋହୁତ ପାଣି ହେଇଯିବ ଆମର ବି ଗାଁରେ ଏମତି ହଉଚି ମାନେ ଉଁ ରାସ୍ତାଘାଟ ଏଇ ଟାଇପର ହେଇଯାଇଛି ଯେ ମାନେ ଘ ଘରୁ ବାହାରିବା ବୋହୁତ କଷ୍ଟକର। ସାପ ବେଙ୍ଗ ପୋକ ଜାତୀୟ କିଛି ତ କୁକୁଡାକୁ ଟେଇକି ଉଁ ମାନେ ବୋହୁତ ବର୍ଷା ଦିନେ ଏସବୁ ବୋହୁତ ଭୟା ଭୟଙ୍କର ନା ତ ବାହାରିବା ଟି କଷ୍ଟକର ହେଇଯାଉଛି ଆଉ।
ହଁ ଏଇଟେ ଟିକେ ସତର୍କରେ ନ ରହିଲେ ଆଉ କେମିତି ହବ ସାପ ବି କେ ତେ କଣ ବେଙ୍ଗ ପଙ୍ଗ୍ ଅଁ ନଟି ଗୁରା ଘର ଆଡେ ବି ପଶି ଆସୁଚନ୍ତି ସାପ ବି।
ହଁ ସାପ ସଂଖ୍ୟା ଏବେ ବହୁତ୍ ଅଧିକ ଖାଲି ସାପ କହିଲେ ଆମେ ହବନି ଏମ୍ତି ଜାତି ବି ବହୁତ୍ ଅଛନ୍ତି ଯେମିତି କିି ଆମର ତେଲଗୁଣି ରହିଲା। ତେଲୁକୁୁଣି ଗୋଟେ ଏମିତି ବିଷାକ୍ତ ପୋକ ଯେ ସିଏ ମାନେ ଘର ଭିତରେ ପଶି ଆସୁଛନ୍ତି। ଆଜି ପରା ଆମେ ଖାଉଥିଲୁ ମାନେ ଆମର ପିଣ୍ଢା ଯୋଉ ଥିଲା ତ ସେ ପିଣ୍ଢା ଉପରକୁ ଦିଟା ଖଣ୍ଡ ତେଲୁକୁଣି ଆସିଛନ୍ତି ମୁଁ ତ ଦେଖିକି ପୁରା ମାନ୍ ଡରିକି ଆଉ ସେଟା ବସିଲିନି ସେ ଜାଗା ଉପରେ ଚିୟାର୍ ପକେଇକି ବସ୍ଥିଲି ମୋ ମା ସେପଟେ ଖାଉଥିଲେ ତ ଆଉ କଣ କରେ ମୁଁ ସେପଟେ ମୋ ବାପା ଆସ୍ ତାକୁ ଅଁ ମାନେ ପହଁରାରେ ସିଆଡ଼କୁ ସାଇଡ଼୍ କରିକିନା ରଖିଲେ। ଏତେ ମାନେ ପୋକ ଏମ୍ତି ଚଢି ଆସୁଚନ୍ତି ତାପରେ ବି ଯୋଉ ଗରମ ହଉଚି ସେମାନେ ସବୁ ଗାତରେ ରହିଥାନ୍ତି। ଥଣ୍ଡା ପାଗଟା ଥଣ୍ଡା ହେଇଗଲାକୁ ସିଏ ବାହାରକୁ ବାହାରି ଆସୁଛନ୍ତି ତ ସେଇଟା
ଆମର ତ କାଲି ରାତିରେ ଗୋଟେ ଏଇଠି ରଣା ସାପଟେ ବାହାରିଥିଲା।
ବହୁତ୍ ଡେଞ୍ଜର୍ ବହୁତ୍ ଖତରନାକ୍ ସାପ ମାନେ ଦେଖିକି ତମେ ତ ସେ କଥା କହୁଚ ଆମ ଘର ପାଖରେ ଜଣଙ୍କର ଚାଳ ଘର ସେ ମାନେ ଏତେ ତାଙ୍କର କ ଚାଳ କର ତାଙ୍କର ମାଟି ଯେହେତୁ ମା ଟି ଛାଟ ଦିଆଯାଇଚି ତାଙ୍କ ଘରେ ତାଙ୍କ ମାଟି ଛା ତରୁ ବାହାରିଲା ପଚିଶ୍ ଟା ଠାକୁରଙ୍କ ସାପ।
ଓହୋ।
ମାନେ ସେ ପଚିଶ୍ ଟା ଠାକୁର ଗୋଟେ ବାହାରିବାରୁ ଆଉ ଗୋଟେ ବାହାରିଲା ଆଉ ଗୋଟରୁ ଏମିତି ପଚିଶ୍ ଟା ବାହାରିଲା ମାନେ ସମସ୍ ତେ ଆମେ ଦେଖିକି ପୁରା କାଠ ମାନେ ଠାକୁରଙ୍କ ସାପ ଏତେ ରହିଚନ୍ତି ଯେ ତାପରେ ଭାଗ୍ୟ ଭଲ କୁଅ ସେ କାହାର କିଛି କ୍ଷତି କରିନାହାନ୍ତି ସେ ଅଛନ୍ତି ଅବଶ୍ୟ କିନ୍ତୁ କାହାର କିଛି କ୍ଷତି କରିନହାନ୍ତି ଯିଏ ଧର୍ମରେ ଥିବ ତାଙ୍କୁ ତା ଙ୍କ୍ ସେ କେବେ ବି ଭୁଲ୍ ଭୁଲ୍ ରେ ପଡିବନି ଦଣ୍ଡ ପାଇବନି ଯିଏ ଅଧର୍ମରେ ଥିବ ସେ ନିହାତି ଭାବରେ ଦଣ୍ଡ ପାଇବ।
ଆଚ୍ଛା ତାହେଲେ ତ ଶୁଣ ଟି କହିଲି ଏଇ ରଥଯାତ୍ରା ତମ ଆଡେ ତ ହଉଥିବ?
ଓ ରଥଯାତ୍ରା ଆମ ଗାଁ ରେ ତ ହୁଏନି ଛୋଟ ଛୋଟ ଛୁଆମାନେ ରଥ ନେଇକି ଆସନ୍ତି କିନ୍ତୁ ଆମର ଯୋଉ ସେ ସେପଟ ଗାଁରେ ରହିଲା ତ ସେଇଠି ଆମର ରଥ ସେପଟ ଗାଁରେ ରଥ ଆସେ ଆମ ଗାଁକୁ।
ଆଉ ତାହେଲେ ତ ଅ-ଅ-ଅ ପୁରା ଧାର୍ମିକ ଲୋକର ହେଇଥିବ ଆପଣ?
ଆ ଧାର୍ମିକ ଲୋକ ଟା ହବା ଉଚିତ୍ ଆଜିକା ଦୁନିଆରେ ଠାକୁରଙ୍କୁ ଯଦି ଆମେ